ହଁ ହାଲୋ।
ହଁ ହାଲୋ।
ହଁ କୁହନ୍ତୁ।
ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ।
କୁହନ୍ତୁ।
ଆଉ କଣ କରିଚନ୍ତି?
ଏଇ ବସ୍ତିଲି।
ହଁ ହଁ।
ଆପଣ କଣ କରୁଚନ୍ତି?
ହଁ ଏଇଠି ବସିଚୁ ଖାଇ ପିଇକିନି ବସିଥିଲି ଆଉ।
ଓହୋ କଣ ଖାଇଥିଲେ ଆଜି?
ଭାତ ଭେଣ୍ଡିର ତରକାରୀ ଲେମ୍ବୁ।
ଓହୋ। ଆଉ ସନ୍ଧ୍ୟା ହେଲେ କଣ ପ୍ଳାନିଙ୍ଗ୍?
ସନ୍ଧ୍ୟାଳେ ହବ ପକୁଡ଼ି।
ପକୁଡ଼ି?
ହଁ।
ଓ ହୋ। ଆଉ କୁଆଡେ ଯାଇଥିଲେ ବୁଲିତେ ନା ନାଇଁ?
ନା ନା ବୁଲିବାକୁ କୁଆଡେ ଯାଏନି। କାଲି ଆଡକୁ ଯିବା ଆଉ ବୁଲି ଆଉ।
ଓହୋ ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ଆମର ସମସ୍ତେ ଅଛନ୍ତି।
ମାନେ କିଏ କିଏ?
ମା ବାପ ଦାଦା ଖୁଡ଼ି ଭାଇ ଭଉଣୀ ସମସ୍ତ।
ଓ ହୋ। ଆଉ ଆପଣ କଣ ପଢୁଛନ୍ତି ଏବେ?
ହଁ ପଳେଇ ଆଉଛି ବୋଲି ଘରେ ଏମିତି ଅଛି ଆଉ।
ପଢା ସରିଲାଣି।
ହଁ।
ଓହୋ। କଣ ପଢ଼ିଥିଲେ?
ମୁଁ ଏମିତି ଗ୍ରାଜୁଏସନ କରିକି ଘରେ ଅଛି।
ଓହୋ। ଆଉ କୁହ କଣ?
ଆଉ କଣ ଆଉ ସେମିତି ଚାଲିଛି ଆଉ।
ଓ ବର୍ଷା ହଉଛି ନା ଆପଣଙ୍କ ଆଡେ।
ହୁଁ ହୁଁ ବର୍ଷା ହେଇଛି।
ଏବେ ହଉଛି।
ନାଁ ଏବେ ଛାଡ଼ି ଗଲାଣି ବର୍ଷା ଏବେ ନାହିଁ।
ଆ ଆମ ଆଡେ ପ୍ରବଳ ଛାଡୁନି।
ହଁ ଛାଡିନି ଲଘୁଚାପୁଚା ହେଇଛି ବର୍ଷା ହଉଛି ଛାଡିଯିବ ଆଉ।
ହଁ ଆଉ ଏଇ ଅ ଉହୁଁ।
ଆଉ କୁହନ୍ତୁ ହଁ କୁହନ୍ତୁ।
କୋଉ ଜାଗା?
ଆମର କ କେନ୍ଦ୍ରାପଡା ସାଇଡ ସେ କଟକ ସାଇଡ।
ଓହୋ ଆପଣ ଜବ୍ କରଚନ୍ତି ନା ଖାଲି।
ନା ନା ଜଣେ ହିଁ ଖାଲି ଅଛି ଆଉ।
ଅହ ଆଉ କେନ୍ଦ୍ରାପଡା କୋଉ ଭଲ ଜାଗା କଣ ଅଛି କେନ୍ଦ୍ରାପଡାରେ?
କେନ୍ଦ୍ରାପଡାରେରେ ସେମତି ଆମର ବଲଦେବ ଜୀଉ ଅଛନ୍ତି ଆଉ।
କଣ ଶୁବିଲାନି।
ବଳଦେବ ଯୀଉ।
ହଁ।
ବଳଦେବଜୀଉ ହଁ ବଳଭଦ୍ର ଠାକୁରଙ୍କର ଅଛି ମନ୍ଦିର। ହୁଁ।
ଆଉ କୁହନ୍ତୁ କିଛି ଆପଣ।
ଉଁମ୍
କୁହନ୍ତୁ।
ଆଉ ଆପଣ କଣ କରୁଚନ୍ତି କେମିତି ଅଛନ୍ତି ଘରଲୋକ କେମତି ଅଛନ୍ତି ସେଇଟା କୁହନ୍ତୁ।
ମୁଁ ଭଲ ଅଛି ଘରଲୋକ ଭଲ ଅଛନ୍ତି ଆ
ଉଁହୁଁ।
ମୋର ଏବେ ସଇଲା ଗ୍ରାଜୁଏସନ ସଇଲା।
ଉଁ ହୁଁ।
କଣ ଭାବୁଚି କଣ କରିମି ସେ ଭାବୁଚି ପି ଜି କରିଦେବି।
ହଁ ପିଜି କରିଦିଅନ୍ତୁ ଭଲ ଲେକ୍ଚରସିପ କରି ପାଠ ପଢେଇ ପିଲାଙ୍କୁ ଆଉ।
ହଁ।
ହୁଁ।
ଦେଖିଆ।
ହଁ।
ଆଉ ଆଉ ଆପଣ ଆମ କେଉଁଝରା ଆଡେ କେବେ ଆସିଛନ୍ତି?
ହଁ ଯିବା କେବେ ଆଉ ଯାଇନି କେବେ ଯିବା ବୁଲି ଆଉ।
ଏ ମା ତାରିଣୀଙ୍କ ମନ୍ଦିର କେବେ ଆସିଚନ୍ତି ଏ ମା ତାରିଣୀଙ୍କ ମନ୍ଦିର।
ନା ନା ଜମା ମୁଁ ଯାଇନି ସେଇଆ କୋହୁଚି କେବେ ଯିବା ଗୋଟେ ମନ୍ଦିର ଆଉ।
ଓହୋ ଆଉ ପୁରୀ ଯାଇଚନ୍ତି?
ହଁ ପୁରୀ ତ ଆମେ ଯାଇଚୁ ନେକ୍ସଟେ ପ୍ରିଭିୟସ୍ ଇୟରରେ ଆମେ ପୂର୍ବ ବର୍ଷ ଯାଇଥିଲୁ।
ଓହୋ ଏ ଜାମ ଜାମରେ ଯାଇଥିଲ ନା ଭିଡ ଏ ଯୋଉ ସରି ଫାଙ୍କାରେ?
ନାଁ ନାଁ ଜାମ୍ ପ୍ରବଳ ଜାମ୍ ପୁରୀ ମନ୍ଦିରରେ ସବୁବେଳେ ଜାମ୍।
ହଁ ମୁଁ ତ ଯେତେ ଥର ଯାଇଚି ତିନି ଘଣ୍ଟାଠୁ କମ ଛିଡା ହେଇନି।
ହୁଁ।
ବୋ ବୋହୁତ ଜାମ।
ବୋହୁତ ଜାମ୍ ହୁଁ।
ଆଉ ଅବଢା କେବେ ଖାଇଚନ୍ତି।
ନା ଅଭଡା ସେଠି କେବେ ଖାଇନି।
ହଁ ବେ।
ସେଠି କେବେ ଖାଇନି। ସେଠି ଯା ମାନେ ମା ଯୋଉ ଅବଢା ମୁଁ ଜାଣିନି। ଖାଆନ୍ତି ବୋଲି ଏମତି ତାଇ ଦର୍ଶନ କରି ପଳେଇ ଆସିଲି।
ଜାଣି ନାହାଁନ୍ତି?
ମାନେ ଅବଢା ଅଛି ଜାଣିଛି ଚି କିଛି ମାନେ ଖାଇବା କଥା କି ନାହିଁ ମୁଁ ଜାଣିନି କିନ୍ତୁ ଠାକୁର ଦର୍ଶନ କରି ଆସିଲୁ ଆଉ।
ଓ ହୋ ପୁରୀ ଗନେ ଅବଢା ଟାତ ଆଗେ ଖାଇବାକଥା।
ମୁଁ ବି କେବେ
ହଁ ଜି ଖାଇବା କଥା ହଁ ସେଇଟା ଠିକ୍ କଥା। କିନ୍ତୁ ସେ ଟେ ଭୋଗ ଜଣ ଦଉଥିଲେ ଆମେ ମାଗିକିନି ଖାଇଥିଲୁ ତାଙ୍କ ହାତରୁ ଯୋଉ ଅବଡା ଭାତ ସିଏ ଆଉ ମାଗିଥିଲି ସିଏ ଦେଇଥିଲେ। ହଁ ସେ ନ ନାଁ ଝିଅ ଡାକି ଏ ନଉସି ତ ସିଏ ଦେ
ଉଁ ମୁଁ କେବେ କା ମୁଁ ଯାଇଛି ଯେ ଖାଇନି କେବେ। ସେ ଜାଗାକୁ ଯାଇଛି କିନ୍ତୁ ପଳେଇ ଆସିଛି କୋ ପାଇଁ ଗୋଟେ ଅସୁବିଧା ପଇଲା ପଳେଇ ଆସିଲି
ହଁ ହଁ।
ଆଉ କୁହନ୍ତୁ କିଛି? କଣ?
ଓହୋ ଆଉ କଣ ଖବର ଆପଣଙ୍କ ଖବର ଖବର କୁହନ୍ତୁ?
ହଁ ଭଲ।
କଣ କହିଲେ?
କଣ ୟା ପରେ ପ୍ଲାନିଂ କଣ?
ପ୍ଲାନିଂ କିଛି ନାଇଁ। ଏମିତି ଘରେ ତ କିଛି ନା।
ତଥାବି କଣ କିଛି ଜବ୍ କରିବାର ତ ପ୍ଲାନିଂ ଥିବ? ହ୍ୟାଲୋ।
ହଁ ଅଛି ହଁ ଅଛି ଯବ ପ୍ଲାନିଂ ଦେଖାଯାଉ ଯୋ ହଁ ହବ ଆଉ ଅଳ୍ପ ହଁ ଯବ କରିବାର ପ୍ଲାନିଂ ଅଛି।
ହୁଁ। କଣ କି ଜବ ଗମେଣ୍ଟ ନା ପ୍ରାଇଭେଟ?
କି ଯବ ଗମେଣ୍ଟ୍।
ଅଁ ହଁ।
ଅ ହଁ।
ଆଉ? ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଠିକ ଠାକ୍ ଅଛନ୍ତି ଆଉ ଆପଣଙ୍କ ଘରେ?
ହଁ ସବୁ ଭଲ ଅଛନ୍ତି। ସମସ୍ତଙ୍କ ଦେହ ପା ଭଲ ଅଛି?
ହଁ ଭଲ ଅଛି।
ହୁଁ। ଆପଣଙ୍କ ଘରେ ବୁ ଆପଣଙ୍କ ଭାଇ ଅଛନ୍ତି ଭାଇ ଭଉଣୀ?
ଅଛନ୍ତି ଅ ଅଛନ୍ତି ସମସ୍ତେ ହଁ ଅଛନ୍ତି ଭାଇ ଭଉଣୀ।
ହଁ ଆପଣ କଣ ବିଜି ଅଛନ୍ତି?
ନା ନା ଅଛି ଶୁବୁ ନେଟୱାର୍କ ପ୍ରୋବ୍ଲେମ୍ ହଉଛି ନା ସେଥିପାଇଁ ଅପଡାଉନ ହଉଛି।
ଓହୋ ଆଉ କଣ ବଡ ଭାଇ ନା ସାନ।
ବଡ଼।
ହଉ କଣ କରନ୍ତି ସେ?
ସିଏ ଏମିତି ଘରେ ଅଛି ଆଉ।
ଓ ହଁ।
ହୁଁ।
ଆପଣ କଣ ଟାଉନ ରେ ଘର ନା ଏଇ ଗାଁ ରେ?
ନା ଆମେ ଗାଁଉଲି ଲୋକ ଆମ ସହର ଘର ନାହିଁ।
ହୁ। ଆପଣ ଆଡେ ତଳି ଫଳି ପଡିଲାଣି?
ହଁ ତଳି ହଁ ଚାଲିଛି ଆଉ।
ପକା ଚାଲିଛି।
ଆଜ୍ଞା।
ତଳି ପକା ଚାଲିଛି?
ଆଜ୍ଞା।
ଉଁ ହୁଁ, ଆମର ତଳି ପକା ସଇଲାଣି।
ହଁ ଯୋଉ ହଁ ଚାଷ ରଜ ପରେ ତ ଆମର ହୁଏ ନା ଚାଷ। ତା ଯ ଆରମ୍ଭ କରାଯାଏ ଆମର ଯୋଉ ବିହନ ଫିହନ ଧାନ ବିହନ ପଢେ।
ହଁ ନା ନା ଆମ ରଜ ପରେ ତ ମେଘ ଆମ ରଜ ଦି ଦିନ ପୂର୍ବରୁ
ନାଇଁ ବିହନଟା ହଁ ସେଇ ସେତିକିବେଳେ ଷ୍ଟାର୍ଟ ହୁଏ ରଜ ପରେ ହିଁ ଆମର ଚାଷ କାମ ଆରମ୍ଭ ହୁଏ ନା।
ହଁ।
ସେଥିପାଇଁ ଆଜ୍ଞା।
ଆମର ରଜ ପୂର୍ବରୁ ପକେଇ ହଁ। ବର୍ଷା ବର୍ଷା ତ ଲାଗି ରହୁଛି ରଜଠୁ।
ଆଜ୍ଞା।
ଆମର ରଜ ପର୍ବରୁ ପକେଇ ଦେଇଥିଲୁ ବୋଲି ଏଇ ଦି ଚାରି ଦିନ ପରେ ରୁଆ ହବ ଆମର।
ଉଁ ହୁଁ।
ଆମର ଟିକେ ବେଶୀ ବିଲ ନା ତ ନପକେଇଲେ ଶୀଘ୍ର ସରିବନି।
ହଁ ହଁ।
ହ୍ୟାଲୋ।
ହଁ କୁହନ୍ତୁ।
କଣ କୁହନ୍ତୁ ଆପଣ?
ଆଉ ଏମିତି ଆମେ ବସିଥିଲୁ ଆଉ କଣ କରିବା ଆଉ ଏମିତି ଦୁଃଖ ସୁଖେ ସମୟ ଚାଲିଛି ଆଉ।
ଏକା ବସିଥିଲେ ଏକା ବସିଥିଲେ ନା
ନା ଘରଲୋକ ଅଛନ୍ତି ଭାଇ ଭଉଣୀ
ଆପଣଙ୍କ ପାଖରେ? ଓହୋ।
ନା ନା ଆମ ଘର ଭିତରେ, ବର୍ଷା ହଉଛି ବାହାରେ ଆଉ କୁଆଡେ ବସି ହବ ଘରେ ଆଉ।
ହଁ ବର୍ଷା ତ ଛାଡୁନେଇ। ଏବେ ବି ବର୍ଷା ହଉଛି ଆପଣଙ୍କ ଆଡେ?
ନାଇଁ ଏବେ ଟିକେ ଛାଡିଯାଇଛି ବର୍ଷା।
ହୁଁ ଆମ ଆଡେ ଲାଗି ରହିଛି। ଛାଡୁ ତ ନାହିଁ।
ହୁଁ ହୁଁ।
ଆପଣଙ୍କ ଆଡ଼େ ଏଇ ଯୋଉ ବାଲି ଛତୁ ଏରା ହେଇଛି ହୁଏ?।
ହଁ ବାଲିଛତୁ ଏଇ ବର୍ଷା ଦିନେ ତ ହୁଏ ଆରମ୍ଭ ହୁଏ ବାଲି ଛତୁ ଯୋଉ ଆମର ଡିଅ ମାନେ ଘର ଆଗରେ ହୁଏ ଢିଅ ଉପରେ ଆଉ।
ଓହୋ ଆଜି ମୁଁ ପାଇଥିଲି ଆମ ଘର ପାଖରୁ।
ହୁଁ।
ହ୍ୟାଲୋ।
ଠିକ୍ ଅଛି ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ମୁଁ ଏବେ ରଖୁଛି।
ହ୍ୟାଲୋ।
ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ମୁଁ ଏବେ ରଖୁଛି। ହ୍ୟାଲୋ ଆଜ୍ଞା ଧନ୍ୟବାଦ।
ହଁ ହ୍ୟାଲୋ। ହ୍ୟାଲୋ।